ହାଲୋ।
କୁହନ୍ତୁ
କଣ କରୁଥିଲ?
ଝିଅ ଟାକୁ ଶୁଆଉଥିଲି ଆଉ ଶୁବୁନେଇ କିଛି ତମ କଥା
କଲେ ରୋଷେଇ
ରୋଷେଇ ସେଇ ହବ ତୁମେ ସୋନାଲ ଦିତିଙ୍କ ଭଉଣୀ କି?
ହଁ ହଁ
ଆଉ
କ କଣକୁ ଲାଗିବ
ଆଜ୍ଞା
ତାଙ୍କ ନଣଦ
ନ ନଣଦ ହବ
ହୁଁ
ହୁଁ ହୁଁ ହଁ ମେଘ କେମିତି କଣ ସିଆଡ଼େ?
ନାଇ ମା ହେଇଥିଲା ନ ଅଳପଡ ହେଇଥିଲା
ତମ ଘର ବି ସେ ପଟଣା
ନାଇଁ ନାଇଁ ଆମର ଏପଟେ ଆ ପର୍ଯ୍ୟଣ ଜାଣିଛନ୍ତି ସେପଟ ଲାଗନି
ହଁ ହଁ ହଁ କରଛ ନା
ଆ ଏବେ ତ ପାଣି ଅସୁବିଧା ଆମର ଏପଟେ ତ ନଳକୂଉ ଯାଇଥିଲି ନଳକୂଅରୁ ପାଣି ଧରି ହ ହ
ଓ ହୋ
ଆଉ ରୋସାଇ ରୋଷେଇ କଣ
ମୁଁ ଘରକୁ ଆସିଛି କଣ ବୋଉ ତାର କରିବ ରୋଷେଇ ମୁଁ ଦେଖିନି ଆ
ଓହୋ
ଏ ଝିଅଟା ଛୋଟ ଛୁଆଟା ନା ସେ ତାକୁ କହିକି ଶୁଆଉଥିଲେ ନା
ଆଚ୍ଛା
ଆଉ ଘରକୁ ଆସିଲା ବ କି ରୋଷେଇ କଥା ବୁଝେ
ହଁ ହଁମ
ଆଁ ଆଁ।
ହୁଁ ଖିଆ ପିଆ କଣ କରିଥିଲ କି ନାଇଁ?
ଖିଆ ପିଆ ସନ୍ଧ୍ୟାବେଳେ। ଖାଇଥିଲି ହଁ।
ଆ ହାଁ
ହ୍ୟାଲୋ ତମର ଟିକେ ନେଟୱାର୍କ ପ୍ରୋବ୍ଲେମ୍ ହେଉଛି ବୋଧେ ସିଆଡେ ନାଇଁ?
ନାଇଁ ନାଇଁ ଆମର ଫୁଲ୍ ନେଟୱର୍କ ରହୁଛି ଫାଇଭ ଜି ଆମର ପୁରା କ୍ଲିୟର।
ଓ ହୋ।
ତମ ସେପଟୁ ଆବାଜ ଟିକେ ଆସୁଛି ଆଉ।
ଓ ହୋ ମେଘ ଫେଘ ହଉଛି ତମେ ଆଡେ ବୋଧେ ସେଇଥିପାଇଁ ସେମିତି ଶୁଭୁଥିବ।
ନାଇଁ ଆମ ଆଡେ ବର୍ଷା ନାହିଁ ବର୍ଷା ଛାଡି ଯାଇଛି।
ଆମ ଆଡୁ କିଛି ଶୁଭୁନି ତ ତମ ସେପଟୁ ଶୁଭୁଛି।
ହଁ ଓ ଆଉ ରୋଷେଇ?
ରୋଷେଇ ଆରମ୍ଭ ହେଇନି କରିବା।
ପିଲାଘଆ ପଢୁଛନ୍ତି ନା ଛୋଟ
ହଁ ପିଲାପୁଲିି ମର ନାହନ୍ତି
ଓହୋ ଆଉ କର ସବୁ ଅଛନ୍ତି
ହଁ
ହ୍ୟାଲୋ।
ଆଉ ବାପା ବୋଉ ସମସ୍ତେ ଅଛନ୍ତି ଭାଇ।
ଆଉ ତମେ ବାହାହେଇନ କି?
ହଉ ହଉ ଆଉ କଣ ମୁଁ ବି ଘରେ ଅଛି।
ଆଜ୍ଞା?
ମୁଁ ଏଇନା ଘରେ ଅଛି।
ଓ ହୋ।
ଆଉ ସେଠି? ଶାଶୁ, ଶଶୁର, ହଜବେଣ୍ଡ ବସ୍ ସେତିକି।
ହଁ ହ ହ ଘରକୁ ଆସିଛ ବଧେ?
ହଁ।
ହୁଁ ହୁଁ। ଶାଶୁ ଘର ବି ସେ ପାଖେରେ?
ପ୍ରାୟେ ପାଖ ପାାଖି ଆଉ ଚାରି ରୁ ପଚାଶ ପଚାଶ କିଲୋମିଟର ଡିଷ୍ଟାନ୍ସ ରହୁଛି ଆଉ।
ହୁଁ। ତଥାପି ବହୁତ ବାଟ ଯେ ସେପଟ ଲାଇନଟା।
ଆଁ ହାଁ ବାଟ ଆମକୁ କିଛି ନାଇଁ ଲାଗୁ ମାନେ କିଛି ଲାଗୁ
ସେଇ ଗୋଟେ ଡିଷ୍ଟିକ୍ ରେ ବୋଧେ ବାପଘର ଶାଶୁଘର?
ହଁ ହଁ ହଁ।
ହୁଁ।
ମୋ ସବୁ ରିଲେଟିଭ କିନ୍ତୁ ଆମର ବହୁତ ଦୂର ଦୂରରେ ରିଲେଟିଭ ସବୁ।
ଓ ହୋ।
ସୋନାଲି ଦିଦି କଣ ତମ ନିଜ ନଣନ୍ଦ?
ନାଇଁ ନାଇଁ ନିଜ ନ ଉଁ ସମ୍ପର୍କୀୟ ନଣନ୍ଦ ଲାଗିବ ଆଉ। ମାମୁଁ ମାମୁଁ ମାନେ
ହଁ ହଁ ମୁଁ ବୁଝିଲି।
କି ମାମୁଁ ର ଲାଗିବେ ମୋ ପୁଅ ପୁଅର ଲାଗିଚି।
ହୁଁ ହୁଁ।
ଉଁ ମୋର ନଣନ୍ଦ ହୁଁ,
ଜୟ ଜଗନ୍ନାଥ ଟିଭି ପରିବାର ତରଫରୁ ଗୋଟାଏ ପାରମ୍ପରିକ ଦିନ। ଅ ହୋ।
ହଁ କଣ କୁହ? ନା କଣ ଲଙ୍ଗ ଛୁଟି ନା ଜଲଦି ଯିବେ ବାହାରି?
ନାଇଁ ଏଇ ଝିଅଟା ହେଲା ପରେ ଟୋଟାଲି ଆସିକି ଘରେ ଜମା ରହିନି। ଅଉଟୁ ଟାଇମ୍ ବି ହଉନି ମୁଁ କହିଲି ଯାଏ ରଜଟା ଅଛି ଏକାଥରେ ରଜ ସାରିକି ଆସିବି ଆଉ।
ତମ ସିଆଡେ ଭଲ ରଜ ହୁଏ?
ଆମ ଆଡେ ହଁ ଆଡେ ଟିକେ ହଏ ରଜ କାଇଁ ସେପଟେ ତ ଢେଙ୍କାନାଳ ପଟରେ ଆମେ ଯୋଉ ପଟରେ ରହୁଚୁ କାଇଁ ନାହିଁ କିଛି ରଜର
ଅ ହ
ହଁ
ପ୍ରପର୍ଟି କଣ ରଖିଚି ସେପଟେ କୋଉ ଲାଇନ
ସେ ଯୋଉ ଶାଶୁଘର ହଉଚି ଢେଙ୍କାନାଳ ଭୁବନ ନୁହଁ ହଁ ଶାଶୁଘର ହଉଚି ସେ ସେ ପଟେରେ ଆ ବାପଘର ମୋର କେନ୍ଦ୍ରାପଡା।
ଆଚ୍ଛା ବହୁତ ଦୂର ତ ଅଁ ହଁ ମତେ ଦୂର କହୁଚନ୍ତି।
ପୁରା ଦେଢଶ କିିଲୋମିଟର ଦୂର।
ଅଁ ହଁ।
ବହୁତ ଦୂର ଆମର।
ଏ ଦୂର କେମତିଘରେ ରାଜି ହେଇକି କେମତି ରାଜି ହେଇକି ଆସିଗଲ?
ଲଭ୍ ମ୍ୟାରେଜ ଆଉ।
ଅଁ ହଁ ହେଇଥିପାଇଁ ତ ପଚାରିଲି ହିଁ ହିଁ।
ହଁ। ଏ ବା ରାଜି ହଉନଥିଲେ ବହୁତ କଷ୍ଟରେ ହେଲେ ନା ବାଟ ବହୁ
ଆଚ୍ଛା ଟିକେ ପ୍ରକାରର ଆପଣ ଉଁ ଶିବା ଚାଟ ଟା
ତୁମେ କେତେ ଦିନ ହେଲାଇଁ କାମ କଲଣି ଏଥିରେ?
ମୁଁ କଲି? ଏଇ ଆଠ ଦଶ ଦିନ ହବ। ଏବେ
ମୁଁ ଖାଇଲ ଖାଲି କଲ୍ କାମ କରୁଛ ନା ଅଲଗା କିଛି କରୁଛ
ନାହିଁ କେ ବାରଟା ଏଇ ମୋବାଇଲ
ପାଣିରେ ଗଡ ପ